ହ୍ୟାଲୋ।
ହ୍ୟାଲୋ ସାଙ୍ଗ।
ହଁ କୁହ କଣ କରୁଛ?
ଏଇ ବସିଥିଲି ତମକୁ ମନ ପକଉଥିଲି ରଖଛିି ଆଉ କଉ କରିବି।
ସତରେ ତମେ କାହିଁ ମତେ ନାଗୁଲି ତମେ ନ ମନେ ପକଉଛ ବୋଲି
ତ ମୁଁ ବି ବହୁତ ମନେ ପକଉଛି ମୁଁ।
ସତରେ ତମ ମନେ ପକେଇ ଏକା ଏକା ଖାଇ ଦଉଛ କେମିତି?
ନାଇଁ କୋଉଠୁ କଣ ଖାଇଲି।
ତମେ ଏ ଖାଉନ ଫରେ ବଞ୍ଚିଛ ଏମିତି କହିଲ।
ହଁ ତମେ ବି ତ ଖାଉଛ ତମେ ଖାଉ ନା।
ମୁଁ ବା ଖାଉଛି ମୁଁ ମନେ ପକଉନି ବୋଲି ଖାଇ ଦଉଛି।
ହ ତମେ ତ ସେଲଫି ତମେ ତ ସେଲଫି ସେଇଥିପାଇ
ନା ନା ମୁଁ ମାଛ ନୁହେଁ ମଣିଷ ହ ତମ ହସ କଥା ଏପର୍ଯ୍ୟନ୍ତ ମତେ ଏପଟ ଶୁଭୁଛି ଜାଣିଛ ନା। ତମ ଏତେ ହସୁଛ ଯେ ମତେ ଏପଟ ଶୁଭୁଛି।
ଯା ହଉ ମୁଁ ହସ ଟା କେତେ ସୁନ୍ଦର କହିଲ?
ସୁନ୍ଦର କଣ? ଏଇ ଯେମିତି ଏଇ ଯୋଉ କୁକୁର ଯେମିତି ଭାଉ, ଭୋଉ ହଉନାହାନ୍ତି ସେଇ ଭଳିଆ।
ଛ ନା ତମେ
ତୁମ ତ ଇଏ ବାର ନାମ ମୁଁ ଯାହା ହଉ।
ବିଲେଇ ବିଲେଇ।
ସକରେ ତମେ ଦେଖିଥିଲ, ମାପିଥିଲ ଆସିକି। କୋଉ କୋଉମ ଯନ୍ତ୍ରରେ ମାପିଥିଲ?
ମୁଁ ମାପିଥିଲି ସେଲୋ ଟେପ୍ ରେ।
ସେଲ ଟା କେ ଭଳିଆ କୋଉ ଭଳିଆ?
ସେଟା ଲମ୍ବା ମୋଟା ପତଳ ସମସ୍ତଙ୍କୁ ମାପିକି
ଆଚ୍ଛା ଯା ହଉ ତମେ ଏତେ କଥା ଶିଖିଛ। କଣ ଖାଦ୍ୟ ଖାଇଥିଲ?
ନାଇଁ ମୁଁ କିଛି ଖାଦ୍ୟ ଖାଇନି ମୁଁ ବସିଛି। ମୁଁ କହିଲି ମୋ ସାଙ୍ଗ ଆଣିକି ଦେଲେ ମୁଁ ଖାଇ ବି ଆଉ
ମୁଁ ଏବେ ରୁଟି ତିଆରି କରୁଛି ଖାଇବ?
ହଁ ହଁ ପଠେଇଦବ ଚାରିଟା ପାଞ୍ଚଟା ଖଣ୍ଡା।
ଆ ଯା ରୁଟି କେମିତି ତିଆରି ହୁଏ କହିଲ? ଖାଇଦବ ଯେ ସେଟା କେମିତି ତିଆରି ହୁଏ କିମି ହେ ଜାଣିବନି ଖାଲି ଖାଇଦେଲେ ଖାଲି ହାଁ ହାଁ ହଉଛ ଖାଇବା ପାଇଁ।
ଆଗେ ପାଣି ଗରମ କରିବ, ଅଟା ବାହାର କରିବ, ଅଟାରେ ଲୁଣ ପକେଇବ, ଗରମ ପାଣି ଅଟାରେ ପକିବ ତା କୁତଡିବ ପୁଣି ଗୋଲ କରିକି ବେଲିବ ତାପରେ ଯାଇକି ତା ରୁଟି ସେକିବ।
ସେ
ଜାଣିଛ କେମିତି ରୁଟି ତିଆରି ହୁଏ?
ମୁଁ ତ ଜାଣିନି କିନ୍ତୁ ମୁଁ ଏଇଭଳିଆ ତିଆରି କରେ। ଫାଳ ପ୍ର ପ୍ରଥମେ କରେ ଅଟା ର ପାଣି ମାନେ କି ଗ୍ୟାସ ରେ ଚୁ ଇରେ ମାନେକି କାଠ ନେଇକି କି ମାନେ ତାକୁ କ ଫୁ ଆମେ ଧଳା ଟା ଖାଉ ନା। ତାପରେ ଗୋଟେ ବୋଲ ରେ ଅଟା ନଉଛୁ। ହିସାବ ରେ ତାପରେ ଲୁଣ ପକଉଛୁ ତାପରେ ପାଣି ଫୁଟି ଗଲେ ତାପରେ ତେ ଧୀରେ ଧୀରେ କରି ପକଉଛି ତା ହିସାବରେ ଇଲା ପରେ ତା ଗୋଳଉଛୁ ଗୋଳେଇକି
ହୁଁ।
ଚଟକୁଛୁ ଚଟକିକି ଭଲକିନା ସେ ସଫ୍ଟ କରିକି ତାକୁ ଅଁ ଗୋଲ ଗୋଲ ଛୋଟ ଛୋଟ କରନ୍ତି, ତାପରେ ବେଲିକି ରୁଟି ସେକା ହୁଏ। ନାଲି କରିକି।
ଯା ହ‌ଉ।
ଆମେ ଏଇଭଳିଆ କରି ଖାଉ।
ହୁଁ।
ଜାଣିଛ ନା ମୁଁ ଆଜି ଗୋଟେ ଗଛ ନଗେଇଚି।
କି ଗଛ?
କଲରା ଗଛ ତମ ପାଇଁ। ଖାଇବ ନା?
ନା ମୁଁ ଖାଏନି ମୁଁ କଲରା ଖାଇନି ତମେ ଲଗେଇଚ ଏତେ ଇଏରେ ତମେ ଖାଅ।
ସତ ମୁଁ ଖାଏନା କିନ୍ତୁ ପିତା ଶାଗ ଖାଏ। ତମେ ଖାଅ ପିତା ଶାଗ?
ହଁ।
ତମେ କିଛି ତମେ ପିତା ଶାଗ ଆଉ କଲରା ଇଏସେ ଦେହ ପାଇଁ କେତେ ଭଲ ଜାଣିଚ ନା?
ହଁ ନା ଯାଅଉ
କଲରା କଲରା ଖାଇଲେ କଲରା ଖାଇଲେ ଅ ଯୋଉ ର ର ରୋ ରୋଗ ପ୍ରତିରୋଧକ ଆମର ଯୋଉ ଇଏନେ ବଢିଥାଏ ଆଉ ଆ ରକ୍ତ ପିତା ହେଇଯାଏ ଯାଆଦ୍ୱାରା ରା ଆମକୁ କୁଡମି ଅନନ୍ୟ ରୋଗ ହବାରୁ ଆମ ସୁରକ୍ଷିତ
ଯାଅଉ ତାହେଲେ ଆଜିଠୁ ମୁଁ ବି ଖାଇବି ଆଉ
ଫ୍ରାଇ କଲରା ଚିପ୍ସ କରଦବା ଆଉ କଲରା ମସଲା ଭଳିଆ ଯୋଉ ତିଆରି ହୁଏ ସେଇଟା କରିବ ବଢିଆ ନାଗିବ ଆହୁରି।
ହଉ ମତେ
କଲରା ଚିପ୍ସ ହଁ କଲରା ଚିପ୍ସ ଖାଇଚ କଲରା ଚିପ୍ସ?
ନା ମୁଁ କଲରା ଚିପ୍ ବି ଖାଇନି ମୁଁ କଲରା ଖାଏନି ତ।
ପ୍ରଥମେ କଣ କରିବା ମାନେ କଲରାକ୍ ଆଣିବା ତାକୁ ଧୋଇଦବା ତାକୁ ଗୋଲ ଗୋଲ କରି କାଟିଦବା ଠିକ ଅଛି।
ବେସଣ ପ ସେଥିରେ ପକେଇବା ଲୁଣ ପକେଇ ବା ଜିରା ଗୁଣ୍ଡ ପକେଇବା ଆଉ ଲଙ୍କାଗୁଣ୍ଡ ପକେଇବା ହେଲା। ଗୋଡେଇକି ଟିକେ ଇସ୍ କ ଡେ ଡେଲି ଡ୍ରଙ୍କ୍ ଖିଦେବେ। ତାପରେ ତେଲ ଗରମ କରି ତାକୁ ଛାଣିବ। ବଢିଆ ନାଗିବ ପିତା ଫିତା ନାଗିନି ବଢିଆ ଟେଷ୍ଟ୍। ନାଇଁ କିଏ ତାକୁ ଖାଇବା ପାଇଁ।
ତମେ କହିଲଣି ମୋ ମୁହଁରେ ପାଣି ପଳେଇ ଆସିଲାଣିି।
ଯା ହଉ ଧନ୍ୟବାଦ ଗୋଟିକ ଦେଇପାରୁନ।
ହଉ ହଉ ଧନ୍ୟବାଦ ଧନ୍ୟବାଦ। ମତେ ରୋଷେଇ କରିକି ଆଣିକି ଦେଲେ ମୁଁ ଆଉରି ହଁ।
ହଁ। ଆମ ବିଲରେ କାକୁଡି ଗଛ ନଗାହେଇଚି ଆସ ଖାଇବ। ହ
ଯାଅଉ ଆଉ କଣ ଲଗେଇଚ ତମ ବିଲରେ?
ଜହ୍ନି ନଗେଇଚୁ଼, ସାରୁ ନଗେଇଚୁ଼ ଆମ ଅଦା ଗଛ ନଗେଇଚୁ ଧାନର ନଗେଇଚୁ
ହଁ। ଯା ହଉ ଆମକୁ ବି ଦବ ନା ଅଧା ଅଧା?
ହଁ ହଁ ନିଶ୍ଚିତ। ତମେ ଆସ ବିଲ ଆଡେ ଆସ ତମକୁ ଦେଁବି।
ଆମେ କେତେବେଳେ ବିଲ ଆଡେ ଯିବ କୁହ ମୁଁ ଯିବି।
ଟାଏ ବେଳେ ବୁଲିଆକୁ ଯାଏ। ଟିକେ ଭଲ ଲାଗେନି। ଟେ ଇଆଡେ ଟିୟୁସନ ଫିୟୁସନ ଯାଇଁକି ତାଙ୍କୁ ଚାରିଟା ବେଳେ ବୁଲିଆକୁ ଯାଏ। ମୁଁ ମୋ ସାଙ୍ଗମାନେ ଯାଇଁକି ସେଠି ବଲ୍ ଲୋ ବସୁ ପ୍ରାକୃତିକ ପବନ ଖାଉଚୁ।
ହଁ। ମୁଁ ଟ୍ୟୁସନ୍ ପଢ଼ାଏ।
ଓହୋ। ଯା ହଉ ଟ୍ୟୁସନ୍ କରୁଚ ଟିୁସନ୍ ରେ ଶିକ୍ଷା ଯେତେ ବଣ୍ଟନ କଲେ ଶିକ୍ଷା ସେତେ ବୁଦ୍ଧି ହୁଏ ଜାଣିଛ ନାଁ ଏ କଥା?
ହଁ ମୁଁ ସେଇଥି ଭାକ ମୋ ଜାଣ ମୁଁ ସମସ୍ତଙ୍କୁ ଦେଇଥାଏ
ତା ସାଙ୍ଗରେ ଦେଖ ଶିକ୍ଷା ଯେତେ ବଣ୍ଟନ କରିବ ସେତେ ପ ଦି ଯୋଉ ଏ କୋଉ ଯୋଉ ବିଷୟ ତମେ ଜା ନଥିପା ଛୁଆଙ୍କ ତେ ସେ ବହିର ପଢ଼େଇବ ସେ ବିଷୟ ତମେ ଜାଣିନଥିବ ପଢ଼େଇଲେ ସିନା ତମେ ଜାଣିବ ଗୋ ଟେ ନୂଆ ନୂଆ ଶବ୍ଦ ବିଷୟରେ ତମେ ଜାଣିବାକୁ ପାଇବ। ନୂଆ କିଛି ଜାଣିବାକୁ ପାଇବ। ସେଇଭଳି ଶିକ୍ଷା ବଣ୍ଟନ କଲେ ଅଧିକ ମିଳିଥାଏ।
ଏବେ ଯୋଉ ପିଲାମାନଙ୍କ ବହି ଚେଞ୍ଚ୍ ହେଇଯାଇଛି। ହଁ।
ଅ ବଦଳି ଯାଇଚି ପା ନୂଆ ନୂଆ ଆମୁକୁ ବି ଶିଖିବାକୁ ମିଳୁଚି। ଦେଖ ସବୁ ଜିନିଷ ଠାରୁ ସବୁ କିଛି ଶିଖିବାର ଅଛି କିନ୍ତୁ ତା ଦେଖିବା ତା ନଜର ଅଲଗା ରଖିବା ଦରକାର।
ହଁ।
ହଁ ଆଉ
ଆଙ୍କ ସମସ୍ତିଙ୍କି ବାହାରେ ଲାଜ ମାଡ଼ୁଚି ଉଁ ହୁଁ ଛୋଟ ପିଲାଙ୍କ ପାଖୁରୁ ହିଁ ଅଧିକ ଜ୍ଞାନ ମିଳିଥାଏ।
ଅଁ ସତରେ ଇଂରାଜୀ ଶିକ୍ଷା ଅନନ୍ୟ ସବୁ କିଛି। ଇ
ହଁ ପା। ବହୁତ ଜ୍ଞାନ ମିଳେ।
ଏବେ ବି ଯାହା ଗରମ ହୋଉଚି କୁହନା କୁହନା ଏ ବହିରେ ଦୋଉଚି ଗ୍ୟ ଗ ହ ଲଗାଉ ଗଛ କାଟନା। ଏ ପା ଏ ମଣି ମଣିଷ ମ ନିଜର କ୍ଷତି ନିଜେ କରୁଛି ଗଛ ବୃକ୍ଷ ସବୁ କାଟିକି ଯାହା ତାପମାତ୍ରା ଯୋଉ ବଢ଼ୁଚି ଯୋଉ ଆଗ ଯୋଉ ଆ ଆଗରେ ବଢ଼ୁ ଚି କୁହନା। ହ
ଯାଉ ମୁଁ ତୁମ କେତେ ଶିକ୍ଷା ପାଇଲିଁ ଧନ୍ୟବାଦ ଦବା ପାଇଁ।
ସେଇଥିପାଇଁ କଉଚି ତମେ ଗଛ ନଗାଅ ଗୋଟେ ଗଛ କାଟିଲେ ବଦଳେ ଦଶଟା ଗଛ ନଗେଇବ। ତମ ବାଡ଼ିରେ କଁ କଁ ଗଛ ନଗେଇଚ ତମ ବାଡ଼ିରେ?
ଆମ ବାଡ଼ିରେ ଅଛି କଲରା ଗଛ ଅଛି। ଆଉ କି ଗଛ ଅଛି ଇଁ ଆ ପିଜୁଳି ଗଛ ଅଛି ଆତ ଗଛ ଅଛି।
ପିଜୁଳି ଗଛ କିଏ ନଗେଇଚି?
ସେ ଲଗେଇଥିଲେ ବୋଉ ଆଉ ବାପା ଲଗେଇଥିଲେ ମୁଁ କିଛି ଲଗେଇନି।
ପିଜୁଳି ଖାଉଛ ନାଁ? ଏବେ ଏବେ ଏ ଏଇ ଋତୁରେ ବିଜୁଳିରେ ପୋକ ହେଇଯାନ୍ତି ବେଶ୍ ସିଏ ଟିକେ ନାଁ ପିଜୁଳି ପୋକ ଦେଖିକି ଖାଇବ ନହେଲେ ପୋକକୁ ବି ଖାଇଦବ ନହେଲେ।
ଏହେ ଛି ଛି।
ଗୀଷ୍ମ ଋତୁ ଅ ଶୀତ ଋତରେ ଖାଇ ଲ ଖାଇବ ସେଥିରେ ପୋକ ନଥିବେ କିନ୍ତୁ ବର୍ଷା ଋତୁରେ ପୋକ ହେଇଯାନ୍ତି ବେଶୀ ମିଠା ନାଁ। ବେଶୀ ମିଠାରେ ପୋକ ଆକ୍ର ଆକୃଷ୍ଟ ହୁଅନ୍ତି ସେଇଥିପାଇଁ।
ହଁ ତମେ ଜାମୁ କୋଳି ଖାଅ ନାଁ?
ହଁ ଜାମ କୋଳି ଖାଏ ତମେ ଖାଉଚ କି
ସି ଖାଏ କିନ୍ତୁ ମତେ ମିଳୁନି ଜାମୁ କୋଳି।
ମତେ ବା ମିଳୁନି ମୁଁ ଏ ହେ କେ କିଛି ଦିନ ଦ ପନ୍ଦର କୋଡ଼ିଏ ଦିନ ତଳେ ମୁଁ ଟ୍ୟୁସନ ଚାଲି ଚାଲିକିରି ଆସୁଥିଲି ମୋ ଟ୍ୟୁସନରୁ କେତେ ଦୂର ଘର ଆଣଚ ନା ଚାଲି ଚାଲିକି ଆସୁଥିଲି ବାଟରେ ଗୋଟେ ଜାମୁ କୋଳି ଗଛ ଥିଲା ସେ କାସ୍ ଗୋଟେ ଗଛ ସବୁ ସରକାର ନଗା କି ନାଁ ସେ ଗୋଟେ ଗଛ ହେ ଥିଲା ସେ ଛୋଟ ଗଛ ମତେ ତତେ କୋଉଥୁଲେ କାଚିଥିଲେ କ ଛୋଟ ଛୋଟ ପୁରା ବ ହାତ ଟିକେ ଦିଟା ଭା ମାନେ ବାଛିଲା ଦିଟା ତୋଡିକି ଆଣିକି ଖାଇଲି, ବଡିିଆ ମିଠା କିନ୍ତୁ ଆଉ ଉପରେ ଥିଲାଉ ହାତ ପାଇଲାନି। ଏବେ ବି ଯୋଉ ଜାମୁକୁଳି ଗଛ ସବୁ ଅଛି, ଦେଖୁଛି ରାସ୍ତା ଘାଟରେ କିନ୍ତୁ ସେଗୁଡା କଷି କଷି ଯ ଛୋଟ ଛୋଟ ବାହାରିଛି। ମୁଁ ଜମା ପାଉନି କ ଖାଇବା ପାଇଁ ମତେ ବହୁତ ଇଚ୍ଛା ହଉଛି ଜାମୁ କୋଳି ଖାଇବା ପାଇଁ।
ମତେ ବହୁତ ଇଚ୍ଛା ହଉଛି, ଜମୁ କୋଳି ଖାଇବା ପାଇଁ। ହଁ ମୁଁ ବି ଆଣିବି ତମେ ଦେଖିଲ, ତମେ ମୋ ପାଇଁ ଆଣିବ ହେଲା।
ନିଶ୍ଚିତ ନିଶ୍ଚିତ।
ନି
ଛୋଟବେେଳେ କେତେ ଜାମୁ କୋଳି ଖାଉଥିଲି ଏବେ ଆଉ
ଏ ତୁସ
ଦିନ ଦିନ ବଦଳି ଯାଉଛି।
ସେତେବେଳେ କେମିତି ଥିଲା, ଏବେ କେମିତି ସବୁ ଅଛି।
ଲୋକ ସବୁ ପରିବର୍ତ୍ତନ ହଉଛନ୍ତି, ଛୋଟ ରୁ ବଡ ହଉଛନ୍ତି ସବୁ ତାଙ୍କ ନିୟମିତ ଭାବେ ଆଉ ଚାଲି ସେଇ ଭଳିଆ ଏବେ ତମେ ଯ ଛୋଟଳେ ଯାହା ଖାଉଥିଲ ଯାହା ମାନେ ଖେଳନା ଖେଳୁଥିଲ, ଏବେ କ ଖେଳିବାକୁ ଇଚ୍ଛା ହଉଛି କି ହେଉନି ଆଉ ସାଙ୍ଗସାଥି ନାହାନ୍ତି।
କିଏ କୁଆଡେ ପଳେଇଲାନି କିଏ ପଢିବା ପାଇଁ ପଳେଇଲାନି।
ଏବେ ତ ଫୋନ ସ୍ମାର୍ଟ ଫୋନ ର ବ୍ୟବସ୍ଥା ହେଇଗଲାଣି, ସେମାନେ ସେଇ ସ୍ମାର୍ଟ ଫୋନ ଧରିକି ବୁୁଲୁ କଥା। ଫୋ କରୁଛନ୍ତି କରୁଛନ୍ତି, ଆଉ ଖେଳିବା ପାଇଁ ଆଉ ଆକୃଷ୍ଟ ହଉନାହାନ୍ତି।
ହଁ ତ। ଆଉ କଣ?